ହାଲୋ ହଁ କଣ କରୁଚ?
ଏଇ ବସିଥିଲି ଝିଅକୁ ଟିକେ ପଢୋଉ ଥିଲି ଆଉ।
ଓହୋ ଆଉ ଖାଇଚ?
ହଁ।
ହୁଁ ଝିଅ କୋଉ କ୍ଲାସ ପଡୁଚି କି?
ତାର ୱାନ କ୍ଲାସ।
ଓହୋ କ୍ଲାସ ୱାନ। କଣ ଜାଭିଅର ଷ୍ଟୁଡେଣ୍ଟ ନା ଏଇ ଶିଶୁ ମନ୍ଦିର?
ନା ନାଇଁ ସେ ହୋଉଚି ଏଠି ଅଛି ନିଉ ଇଂନସି ପବ୍ଲିକ ସ୍କୁଲ ଇଙ୍ଗିଲିସ୍ ମିଡିୟମଟା।
ଓ ହୋ। କୋଉଠି କି ସେଟା? ଓହୋ।
ସୋମବାରେ ସ୍କୁଲ ଖୋଲିବତ। ସେ ଯାହା ଟାକ୍ସ ଅଛି ସବୁ ତାକୁ କ୍ଲିୟର କରୋଉଥିଲି ଆଉ। ତମେ କଣ କରୁଚ?
ହଁ ମୁଁ ଏଇଠି ବସିଥିଲି ଆଉ।
ରଜ କେମିତି ଗଲା?
ହଁ ରଜ ତ ଏମିତି ଭଲରେ ଯାଇଚି ଏଠି ମାନେ ଯୋଉ ହୋଉଚି ହୁଁ। ମାନେ ରଜ ତ ଏଠି ତିନି ଦିନ ହୁଏ ଆଉ ମାନେ କୁଆଡେ କୁଆଡେ ପାଞ୍ଚ ଦିନ ହୋଉଥିବ ଏଠି ଆମର ତିନି ଦିନ ହୁଏ। ମାନେ ଫାଷ୍ଟ ଦିନ ଯୋଉ ପହିଲି ର ଯୋଉ ରଜ ସଜବାଜ ସେଇଟା ଆମର ପାଳନ ହୁଏନି ଆମର ପହିଲି ରଜ, ରଜ ସଂକ୍ରାନ୍ତି ଆଉ ଯୋଉ ହୋଉଚି ଲାଷ୍ଟ ଦିନ ଯୋଉ ଭୂମି ଦହନ ସେତିକି ଆଉ। ବୋଲେ ଉଁ ଆମର ଏଠି କଣ ମାନେ ପ୍ରାୟ ଏଠି ସେମାନେ ଚାରିଆଡେ ମହୋତ୍ସବ ହୋଉଚି ଏଠି ମାନେ ମହୋତ୍ସବ ନାଁଇ। ଏଇ ଆମ ପାଖ ଆଖ ଗାଁ ଟାରେ ମହୋତ୍ସବ ହେଇଚି ଆଠ ଦଶଟା ଖଣ୍ଡେ ଦୋଳି ପଡିଚି ସେଇ ଠି ମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ବି ହୋଉଚି ଏଇ ଯୋଉ ଝୋଟି ପକା ମରୁଜ ପକା ଆଉ କଣ ଉଁ ଅଳତା ଲଗେଇବା ଆଉ ଯୋଉ ବିରି ଘୋଟିବା ଆଉ କଣ କହିଲେ?
ଦୋଳି ଭଲ ଲାଗିଥିବ ସବୁ।
ଲାଗୁଚି ଆଠ ଦଶଟା ବେଳେ ଦୋଳି ଲାଗୁଚି ଏଇ ଆମ ଗାଁରେ ନୁହଁ ଏଇ ପାଖ ପାଖ ଗାଁରେ ଆଉ। ଏଇ ଯୋଉ ହୋଉଚି କଣ ଗୋଟେ ନିଶାଣି ଦୋଳି ପଟା ଦୋଳି ଆଉ ଯୋଉ ହୋଉଚି ଏମିତି ଦୋଡିରେ ଦୋଳି ଲାଗିଥିବ ଏମିତି ସେଟା ଫୁଲରେ ସଜା ହେଇଥିବ। ଆଉ ହୋଉଚି ଆମର ଏଇଠି ଯୋଉ ବ୍ଲକରେ ସେଠି ମାନେ ଯୋଉ କଳାକାର ମାନଙ୍କୁ ଡାକୁଚନ୍ତି ଆଉ ଗୋଟେ ମାନେ ନଟିଆ କମେଡିର ଏଇ ଯୋଉ ହୋଉଚି ମାନେ ମିମିକ୍ରି ବି ମାନେ କରୁଚନ୍ତି।
ଓ ହୋଉ।
ଏମିତି ଇଏ କରୁଚନ୍ତି ଆଉ, ଆଉ ଏଠି ପାନ ବି ବୋହୁତ ମାନେ ପାନ ଷ୍ଟଲ୍ ବି କେତେଟା ପଡୁଚି ଏମତି ମୀନା ବଜାର ବି
ରଜ ପାନ ପଡିଥିବ ଆଉ।
ହଁ ରଜବ ପାନ ତିନି ଚାରି ପ୍ରକାର ଏମିତି ପଡୁଚି ଆଉ ଏଇ ଯୋଉ ହୋଉଚି ମାନେ ମ ବୋହୁତ ପ୍ରକାର କହୁଚନ୍ତି ବତିଶ ପ୍ରକାର ଅଠର ପ୍ରକାର ଏମିତି ଅଠତିରିଶ ପ୍ରକାର ଏମିତି ବୋହୁତ ଗୁଡେ ପ୍ରକାର ମସଲା ପକୋଉଚନ୍ତି ହେଲେ ମାନେ ମାନେ ବୋହୁତ ପ୍ରକାରର ପାନ ବି ମିଳୁଚି ମାନେ ଭେରାଇଟିର ଆଉ।
ହୁଁ ହୁଁ।
ଆଉ ତମ ଆଡେ କେମିତି ପାଳନ ହୋଉଚି?
ଆଡେ ଟିକେ ବେଶୀ ରଜ ପାଳନ୍ତି ନାଇଁ ଆଡେ ନୂଆ ଖାଇଟା ଆଡେ ପଶ୍ଚିମ ଓଡିଶା ନୂଆ ଖାଇଟା ବେଶୀ ପାଳ ଗରମ୍
ଚିଉଁଚିଉଁ ଓହୋ।
ନୂଆଖାଇ ଦୀପାବଳି ଦଶହରା ଏମିତି ସବୁ ଇଆଡେ ଭଲ ପାଳିବେ କିନ୍ତୁ ରଜ ଟାକୁ ଇଆଡେ ପାଳନ୍ତିନି।
ରଜ ଟାକୁ ପାଳନ୍ତିନି ମାନେ ଦୋଳି ବି ଖେଳନ୍ତିନି କି ନୂଆ ଡ୍ରେସ୍ ବି ପିନ୍ଧନ୍ତିନି ନା କଣ?
ରଥଯାତ୍ରାରେ ସେମାନେ ଯୋଉ ଏବେ ତ ରଥଯାତ୍ରା ଆସିଲାଣି ରଥଯାତ୍ରାରେ ନୂଆ ପୋଷାକ ପିନ୍ଧିବେ କିନ୍ତୁ ଉଁ ରଜରେ ପିନ୍ଧିବେନି।
ଓ ହୋ।
ଆଉ ବସୁମତୀ ଗାଧୋଇବା ଟା ଖାଲି ମାନନ୍ତି ସେଇଟା କରନ୍ତି। କିନ୍ତୁ ରଜ ମାନନ୍ତିନି ଆଉ ଇଆଡେ କିନ୍ତୁ ନୂଆଖାଇଟା ବଢିଆ ହୁଏ ପ୍ରତି ଘରେ ଘରେ ତାଙ୍କର ର ନୂଆଖାଇ ଥିବ ପନ୍ଦର ଦିନି କାମ ଧନ୍ଦା ଆରମ୍ଭ ହବ ଲିପା ପୋଛା ପୁରା ଘରକୁ ସଜାଡିବା କଲର ଦେବେ ପୁଣି ସମସ୍ତଙ୍କ ପାଇଁ ନୂଆ ହବ ନୂଆ ହାଣ୍ଡି ନୂଆ ଚୁଲି ଏଏ ନୂଆ ଧାନ ନୂଆ ଚୁଡା ସବୁ ନୂଆ ଟୋଟାଲି ରୋଷେଇ ହବ ଘରେ ତାଙ୍କର ରୋଷେଇ ହବ ଏକାଠି ତାଙ୍କର କୁଟୁମ୍ବ ଲ ଲୋକ ଯୋଉମାନେ ବସିକି ଖାଇବେ। ଆଡୁ ଉ ଖାଇଲେ ତାଙ୍କର ସାହି ପାଖ ପଡିସା ଘରକୁ ସବୁ ଡାକିକିନା ଖୁଏଇବେ। ଏଇ ତ ହୁଏ ଆଉ।
ଓହୋ ମାନେ ତମର ବି ଧାନ ଟା ବି ଟିକେ ସେପଟେ ତାହେଲେ ଫାଷ୍ଟ ହୁଏ। ହଁ ଆମ ଏପ ଏପଟ ଅପେକ୍ଷା ସେପଟେ ଟିକେ ଧାନ ସେଠି ଯଉ ହଉଛି କଣ ଅଁଅଁ ସମଲେଇ ମା ଗୋଟେ ନୂଆ ଧାନ ଲାଗେନା
ହଁ ସମ ସମଲେଇ ମାଙ୍କଠି ନୂଆ ଧାନ ଭୋଗ ହୋଇ ସାରିଲା ପରେ ସେମାନେ ସବୁ ଘର ମାନଙ୍କରେ ରାନ୍ଧିବେ। ଟି ଟି ଟି ହୁଁ ହୁଁ
ନୂଆ ଖାଇଦେଲେ ସେ ଗଟେ ଭଲ ହୁଏ।
ହଁ ଯେତେ ଗରିବ ଲୋକ କଟେ ହେଇଥାନ୍ତୁ ସେମାନେ ନୂଆ ପିନ୍ଧିବେ ନୂଆ ଖାଇବେ। ନୂଆ ହାଣ୍ଡି ନୂଆ ଚୁଲି ସବୁ ନୂଆ ତାଙ୍କର।
ହଁ ଆଉ ଗୋଟେ ଡ୍ୟାନ୍ସ ବି ଗୁରେ କରନ୍ତି ମାନେ ତାଙ୍କ ଅଅ ହିରୋ ତାଙ୍କ ଟ୍ରାଇବ୍ର ଗୋରେ ଡ୍ୟାନ୍ସ ବି କରନ୍ତି।
ହୁଁ। ଆଉ ଶୀତଳ ଷଷ୍ଠୀ କେମିତି କଣ ହେଲା ତୁମର?
ଶୀତଳ ଷଷ୍ଠୀ ଆମର ଏଠି ମାନେ ଆମ ଗାଁରେ ତ ଶିବ ମନ୍ଦିର ନାହିଁ ଶୀତଳ ଷଷ୍ଠୀ କଣ ଏଠି ମାନେ ଏମିତି ମାମୁଁ ଘର ଗାଁ ରେ ଏଏ ଯାହା ହୁଏ ଆଉ। ମାନେ ସେଠି ତ ମୁଁ ଏମତି କହୁ ବର୍ଷ ଦେଖିନି ଶୀତଳ ଷଷ୍ଠୀ ମାନେ ଖାଲି ଯାହା ଏମିତି ଶୁଣିଛି ଆଉ। ତମର ସେପଟେ କେମିତି ହୁଏ?
ଏଠି ଶୀତଳଷଷ୍ଠୀ ବଢିଆ କରୁଛନ୍ତି ପୁରା ରଜ କରୁନାହାନ୍ତି ହେଲେ ସି ଶିତଳ ଷଷ୍ଠୀ ପୁରା ଅଁ ମାନେ ଶିବଙ୍କୁ ମନ୍ଦିରରୁ ନେଲେ ପାର୍ବତୀଙ୍କୀ ଆଣିଲେ ଏଠି ସମୁଦି ତମ ଦୁ ଦୁଇ ଜଣ ହେବେ ଅଲଗା ଅଲଗା ସାହି ରେ ମାନେ ପଡାରେ ତାପରେ ବାହାଘର ହେଲା ଶିବ ବିବାହ ହେଲା ଅ ତାଙ୍କୁ ଆଜି ପ୍ରସେସନ କରିକି ମନ୍ଦିରକୁ ଆଣିବେ। ପୁରା ଶୀତଳ ଷଷ୍ଠୀ ମାନେ ଶିବ ବିବାହ ଯୋଉ ଶୀତଳ ଷଷ୍ଠୀ ଲାଗେ ଏଠି ମାସେ ମୀନା ବଜ଼ାର ପୁଛି ପୁରା ମାସେ ମୀନା ବଜାର ପୁଡୁଛି ଡ୍ୟାନ୍ସ ହଉଛି ମେଲୋଡି ପାର୍ଟି ଆସୁଛନ୍ତି। ସବୁ ଭଲ କରୁଛନ୍ତି ଏଠି ଆଉ ଶୀତଳ ଷଷ୍ଠୀ ଟା ଭଲ ମାନୁଛନ୍ତି।
ଓ ହୋ। ତାହାଲେ ରଜ ସେପଟେ ନାହିଁ। ହେଲେ ଶୀତଳ ଷଷ୍ଠୀ ବଢିଆ ବାଗରେ ହଉଛି। ସେ ହେଲେ ମାନେ ଯୋଉ ଭୁବନେଶ୍ୱଵର ଯୋଉ ଲିଙ୍ଗରାଜଙ୍କର ବି ମାନେ ମନ୍ଦିର ବି ବହୁତ ବଢିଆ ହୁଏ। ସେ ଯୋଉ ଗୌରୀ ମନ୍ଦିରକୁ ଯିବେ।
ନାଇଁ ନାଇଁ ସେଟା ତ ହଉଛି ସେଟା ସବୁଠୁ ବଡ ଇଏ। ଶିବ ପାର୍ବତୀ ମନ୍ଦିର ଯୋଉ ଠି ଅଛି। ସବୁଠି ଶିବ ବିବାହ କରାଯାଉଛି। ହେଲେ କୋଉଠି ଟିକେ ବେଶ୍ ହଉଛି କମ୍ ହଉଛି ଆଡେ, ପଶ୍ଚିମ ଓଡ଼ିଶାରେ ମାନେ, ଶୀତଳ ଷଷ୍ଠୀ ଶିବ ବିବାହ ଟାକୁ ବେଶୀ ମାନନ୍ତି।
ହଁ, ଆମର ଏପଟେ ହେଲେ ମାନେ ଏମିତି ମାନେ ଶୀ ଶୀତଳ ଷଷ୍ଠୀ ତ ନାହିଁ, ଏମିତି ରଜ ଆଉ ସେ ରଥଯାତ୍ରା ଆଉ କଣ ଦୀପାବଳି ଆଉ ଉ ଜଅଷ୍ଟ ଜନ୍ମାଷ୍ଟମୀ, ଅଷ୍ଟମୀ ଆଉ ଯୋଉ ହଉଛି, ଦୋଳ ପୂର୍ଣ୍ଣିମା, କାର୍ତିକ ପୂର୍ଣ୍ଣିମା ଏଇ ଟାଇପ୍ ର କୁମାର ପୂର୍ଣ୍ଣିମା। ଏଇ ସବୁ ପାଳନ ହୁଏ ଆଉ। ଆପଣଙ୍କ ଆଡ଼େ କୁମାର ପୂର୍ଣ୍ଣିମା ହୁଏ?
ତମର ଦୀପାବଳି କେମିତି କଣ ହୁଏ?
ଆମର ଦୀପାବଳି ମାନେ-ଏ-ଏମ୍ କଣ, ଫାଷ୍ଟ ତ ଆମର ଯୋଉ ମାସଟେ ପୂର୍ବରୁ ମାନେ କଣ କହିଲ, ମାନେ ଘର ଦ୍ୱାର ଲିପାପୋଛା ଧୁଆ ଧୁଇ ମାନେ ସମସ୍ତଙ୍କର ମାନେ ଯଉ ହଉଛି, ଯାହା ଘରେ ସବୁ କପଡା ବି ଅଛି, ସେ ସବୁ ଧୁଆ ଧୁଇ ମାନେ ଯାହାମାନେ ସବୁ ଜିନିଷ ପ ପ ବି ପୁରଉଛୁ ସବୁ ରୋଷେଇ ଜିନିଷ, ଅହଉ କି ସେ ଅନ୍ୟ ତେଲ ମସଲା ଯାହା ବି ହଉ ସେଗୁଡା ବି ସବୁ ସଫାସଫି ସେ ଖଟଫଟ, ଝଡାଝଡି ମାନେ ସବୁ ଏମିତି ଘର ଦ୍ୱାର ଝଡା ହବ। ଘର ମାନେ କଲର ହବ। ଆଉ ସବୁତକ ମାନେ ଘରେ ଯେତେକ ଜିନିଷ, ପ୍ରତ୍ୟେକ ଜିନିଷ ଧୁଆ ହବ। ମାନେ ମାସଟେ ପୂର୍ବରୁ ପନ୍ଦର ଦିନ ପୂର୍ବରୁ ଏମିତି ଦେଖିକି କରନ୍ତି। ତାପରେ ଯୋଉ ହଉଛି ଚାରି ଦିନ କି ପାଞ୍ଚ ଦିନ ଥିବ, ଏମିତି ପାଞ୍ଜି ଅନୁସାରେ ଯୋଉ ହଉଛି, ମାନେ ବଡ ବଡୁଆ ଯୋଉ କୁହନ୍ତି, ମାନେ ଜେଜେଆପା ହାରିକାଙ୍କର ମାନେ ତାଙ୍କ ପୂର୍ବ ପୁରୁଷ ମାନେ ତାଙ୍କ ବାପା, ମା, ତାଙ୍କ ଭାଇ, ଏମାନଙ୍କୁ ମାନେ ଡକା ହବ। ତାପରେ ସିମାନେ ଇଶାଣ ର ରହିବେ। ତ ଆମର କଣ ସମସ୍ତେ ମାନେ ଅଲଗା ଖାଆନ୍ତି। ମାନେ ଯୋଉ ମୋ ବାପା ହେରିକା ମାନେ ମାନେ ସମସ୍ତେ ଅଲଗା ହେଇଯାଇଛନ୍ତି। ମାନେ ସିଏ ଯେତିକି ଦିନ ସେ ଯୋଉ ବଡବଡୁଆ ଆମର ଯେତିକି ଦିନ ଘରେ ରହିବେ। ଆମର ସମସ୍ତେ ଏକାଠିଖାଇବେ। ଏକାଠି ଖାଇବେ, ଗୋଟେ ଜାଗାରେ ରୋଷେଇ ହବ। ସମସ୍ତେ ଆମେ ସେଇ ଗୋଟେ ଜାଗାରେ ଖାଇବୁ, ତାପରେ ଯଉ ହଉଛି, ଖାଇବ ମାନେ, ଯେତେବେଳେ ଖାଇବ ମାନେ ଡ୍ରେସ୍ ପାଲିଟିକି ଖାଇବ, ନହେଲେ ଖାଇ ସାରିଲା ପରେ ଡ୍ରେସ୍ ପାଲଟିବ। ଆଉ ନହେଲେ କୁଆଡେ ବାହାରକୁ ଗଲେ ବି ଏମିତି ମାନେ ରୋଷେଇ ଘର ଆଡେ ପଶି ପାରିବନି କି ମାନେ ଘର ଅନ୍ୟ କୌଣସି ମାନେ ବା ଭାତ ହାଣ୍ଡି ଛୁଇଁ ପାରିବନି କି, ତରକାରୀ ଛୁଇଁ ପାରିବନି। ଆଉ ତାପରେ ଯୋଉ ହଉଛି ମାନେ ଏ ରୋଷେଇ ହବ, ମାନେ ତାଙ୍କଠି ମାନେ ଇଶାଣର ତ ଆମର ପ୍ରଥମେ ଦିଆ ହେବ। ତାପରେ ଯାଇକି ଆମେମାନେ ସମସ୍ତେ ମାନେ ଛୋଟ ପିଲା ଖାଇବୁ ତାପରେ ଯାଇକି, ବଡ଼ ଲୋକ ଖାଇବେ ଆଉ। ଏମିତି ହବ। ଆଉ ଲାଷ୍ଟ ଦିନ ଯୋଉ ହଉଛି, ଦୀପାବଳି ଦିନ ମାନେ, ଏମିତି ସକାଳୁ ତ ପୂଜା ହୁଏ। ତାପରେ ରାତିରେ ମାନେ ଦୀପ ଲଗେଇକି ଇ ମହବଦୀ ଲଗେଇକି, ଲିଚୁ ଏବେ ଦୀପ ବନ୍ଦ। ମହମ୍ବଦୀ ତ ଆଗରୁ ଲାଗୁଥିଲା, ଏବେ ସବୁ ଲାଇଟ୍ ସବୁ ଲାଗି ଲିଚୁ ଲାଇଟ୍, ସେ ଅନ୍ୟାନ୍ୟ କଣ ଲାଇଟ୍! ଏମତି ସବୁ ବିଭିନ୍ନ ପ୍ରକାର ଲାଇଟ ଲଗେଇକି, ମାନେ ତାଙ୍କ ଯୋଉ ହଉଛି, ଗୋଟେ କାଉଁରିଆ କାଠିରେ ମାନେ-ଏ, ମାନେ ଭିତର ଘରେ ମାନେ ସେ ରୋଷେଇ ଘରେ ଗୋଟେ ଦୀପ ଯୋଉ କୁ ଦୀପଟେ ଲଗେଇକିନି, କାଉଁରିଆ କାଠି ସମସ୍ତେ ଆମ ପରିବାର ଲୋକ ଧରିକିନି। ଗୋଟେ ମାନେ ଟି ପ୍ର ତାର ଗୋଟେ ଏ କାଉଁରିଆ କାଟଟେ ହେଇଥିବ। ସେଇଟାକୁ ନେଇକି ଏମିତି ଲଗେଇକିନି-ଇ-ଇ-ଉ-ଉଁ ବାହାରେ ନେଇକି ଗୋଟେ ଜାଗାରେ ଲିପା ହେଇଥିବ। ମାନେ ସେ ଯୋଉ, ଇସାଣରେ ବି ସେଦିନ ମାନେ ଝୋଟି ବି ପଡିବ। ମୁରୁ ସେନ ଝୋଟି ପଡିବ। ସେ ଯଉ ହଉଚି ବାହାରେ ନେଇକି ତାକୁ ଛାଡିକି ଆସିବ ଆଉ। ମାନେ କାଉଁରିଆ ଗୋଟେ ବଡବଡୁଆ ଗୋଟେ ଗୀତ ହଁ, ଗାଇକିନି ଛାଡିକି ଆସିବୁ। ତାପରେ ବାଣ
ସେ ବଡ ବଡୁଆ ଗୀତ ଟା ଜାଣିଛ?
ବଡବଡୁଆ ଗୀତଟା ନା।
କଣ? ବଡ ବଡୁଆ ହୋ! ଅନ୍ଧାରରେ ଆସ, ଆଲୁଅରେ ଯାଅ।
ବାଇଶି ପାହାଚେ ଗଡୁଗଡଉ ଥାଆ ନା କଣ!
ହଁ, ହଁ, ସେଇଟା ସେଇଟା ଡାକିବେ ତାଙ୍କୁ, ପୁଣି ନେଇକି ଗାଁ ମୁଣ୍ଡରେ ଛାଡିକି ଆସିବେ।
ଗାଁ, ମୁଣ୍ଡରେ କି, ମାନେ ଘର ଆଗରେ ଆମର ଛାଡନ୍ତି।
ନା, ଆମ ପଟେ ଗାଁ ମୁଣ୍ଡରେ ଛାଡିକି ଆସିବେ।
ଓହୋ! ମାନେ ବିଭିନ୍ନ ଜାଗାରେ ଟିକେ ରିଚୁଆଲସ୍ ପୁରା ଅଲଗା ଆଉ। ହଁ। ତାପରେ ବାଣ ଫଟା ହୁଏ ମାନେ ଭାଇ ବଡ ବଡ ପିଲା ଭାଇ ହେରିକା ସବୁ ବମ ଫମ ଫୁଟାନ୍ତି ସବୁ। ଆମେ ସବୁ ସେଟି ଯିଏ କୁମ୍ପି ଆଉ ଏମିତି ରସୁଣ ବାଣ, ସିଗରେଟ ବାଣ, ଏମିତି ଗୋଟେ ଫୁଟାଉ ହେଟୁ ଉଁ ତାପରେ କଣ ଯାହା ହେଇଥିବ ଖୀରି ପିଠା ଆରିସା। ଆଉ କାକରା ଯାହା ହେଇଥିବ ତାକୁ ଖାଇବୁ ସମସ୍ତେ ମିଶିକି ଏମିତି ଆଉ ଦୀପାବଳି ଏଇଠୁ ସରିବ ଆଉ ଆଉ ତମ ପଟେ କେମିତି କଣ ହୁଏ?
ତମର ଯେମିତି ସେମିତି ଆମର ସେଇ ଯୋଉ କହିଲନି କି ମାସେ ଆଗରୁ ଲିପା ପୋଛା ହୁଏ ସବୁ ଘରକୁ ଅପରିଷ୍କାର ଟୋଟାଲି ହଟେଇକି ପରିଷ୍କାର କରାହବ। ତାପରେ ଘର ଦୀପାବଳି ଦିନେ ଦୁଇ ଦିନ ଥିବ ଘର ଲିଚୁ ରେ ପୁରା ସ ସଜା ହବ।
ହ
ସଜା ହବ ଗୋଟେ ଝୋଟି ବି ଦିଆ ହୁଏ ସେ ଦୀପାବଳି ର ଗୋଟେ ଅଲଗା ଝୋଟି ଆମ ପଟେ ଅଛି। ସେଇଟା ଦିଆଯାଏ ସେଇଟା ଦିଆଯାଇକି ଯୋଉ କାଉଁରିଆ ଜଳେଇବେନି କି? ଦାଣ୍ଡରେ ଗୋଟେ ବି ଲିପା ଯିବ ବଡ ଆକାରରେ ଲିପାଯିବ ସେଥିରେ ବି ଝୋଟିି ଦିଆଯିବ। ଝୋଟି ଦିଆଯାଇକି ନା ଯୋଉ ଅରୁଆ ଚାଉଳ ପାଟିିକି ଝୋଟି ଦିଆଯାଇକି ସେଇଠି କାଉଁରିଆ ଜଳାଯିବ ସେମିତି ହୁଏ ଆଉ ପି ପିଠା ପଣା ହୁଏ ଘରେ ପିଠା ହେଲେ ସାଇ ପଡିଶା ବି ବଣ୍ଟା ହୁଏ।
ହୋଉ ଏମିତି ହୁଏ ଆଉ ବିଭିନ୍ନ ସମସ୍ତଙ୍କର ଟିକେ ଅଲଗା ଅଲଗା ଆଉ
ହଁ ଟିକେ ଅଲଗା କିନ୍ତୁ ଜିନିଷ ଏକା ଆଉ
ହୁଁ ହୋଉ ହୋଉ ହଉ ମୁଁ ରଖୁଛି ତମକୁ ପରେ କେତେବେଳେ ଲଗେଇବି ଆଉ
ହୋଉ। ହୋଉ ରଖ।
ହୋଉ।